ଆଉ କଣ କରୁ
ଏଇଟା କାନ୍ଧରା ବିନ୍ଧୁଆ ହୋଉଥିଲା ତ ଆଉ ସେକ ଦବା ପାଇଁ ଯାଉଥିଲି।
ଓହୋ ଆଉ ଡକ୍ଟରଙ୍କ ପାଖକୁ ଯାଇନଥିଲୁ କି?
ନାଇଁ ଡକ୍ଟର ପାଖକୁ ଯାଇନି ମୁବ୍ ମାରୁଛି।
ହଁ ନାଇ ଡକ୍ଟର ପାଖକୁ ଥରେ ଦେଖା ଆଉ ଏଇ ଯେଉଁ ଯୋଗ ବି କର ଯୋଗରେ ବି ବହୁତ କମୁଛି ନା।
କଣ କେମିତି ଯୋଗ କରିବାକୁ ପଡୁଛି?
ଫାଷ୍ଟ ତ ହେଲା ସକାଳୁ ଉଠିବୁ ଉଠିକି ଏ ଯୋଉ ଅଲୁନ ବିଲମ ଜାଣିଛୁ କି ନାଇଁ ଯୋଉ ଗୋ ଗୋଟେ ପଟେ ନିଃଶ୍ଵାସ ନବ ପୁଣି ଆର ପଟେ ଛାଡିବ।
ହଁ।
ହଁ ସେଇଟାୁ କରିବୁ ପାଖାପାଖି ଦଶ ପନ୍ଦର ମିନିଟ୍ ଯେତେ ସମୟ ଧରିିଲ ତୁ ପାଞ୍ଚ ମିନିଟ୍ କଲୁ ତାପରେ ରେଷ୍ଟ ନେଇପାରିବୁ କାଟିଲା ଯଦି।
ହଁ।
ପୁଣି ଆଉ ପାଞ୍ଚ ମିନିଟ୍ କରିପାରିବୁ ପୁଣି ଟିକେ ରେଷ୍ଟ ନେଇକ ନୂଆ ନୂଆ ତ ଟିକେ ଇଏ ଲାଗିବ। ତାପରେ ହଉଛି କପାଳ ଭାଟି। ସିଏ ସବୁଠୁ ବଢିଆ ଏଇ ଦିଟା ହଉଛି ଯୋଗ ଫାଷ୍ଟ ଆଗ ଏଇଡା ତାର କପଳ ଭାତ କରିବୁ। ତାକୁ ପାଞ୍ଚ ମିନିଟ୍ ଖଣ୍ଡେ କରିବୁ ଯଦି କାଟିବ ଟିକେ ଗୋଟେ ଦି ମିନିଟ ରା ଟକୁ ପୁଣି ଷ୍ଟାର୍ଟ କରିବୁ। ପନ୍ଦର ପନ୍ଦର ମିନିଟ୍ କପାଳ ଭାର୍ତି ପନ୍ଦର ମିନିଟ୍ ଆଉ ପନ୍ଦର ଏମିତି ଅଲୁମ ବିଲମ କରିବୁ ତାପରେ କାନ୍ଧ ପାଇଁ କାନ୍ଧ ପାଇଁ ହାତ ଆଗକୁ କରିକି ତା ମୁଠା କରିକି ମୁଠାକୁ ରାଉଣ୍ଡ ରା ଗୁଲେେଇ ଗୁଲେେଇ କରିକି ବୁଲେଇବୁ। ଏତିିକି ବୁଲେଇବୁ ଡାହାଣକୁ ବୁଲେଇବୁ ପୁଣି ବାମକୁ ବୁଲେଇବୁ। ତାପରେ ମୁଣ୍ଡ କୁ ଚିଟେ ଏମିତି ହାଲକା ହାଲକା ବୁଲବ ସବୁ ଜୋରସେ କରିବନି ହାଲକା ହାଲକା ବୁଲେଇବ। ତାପରେ ଯଦି ଗୋଡ ବି ଫୁଲୁଥିବ ଇଏ କଣ ଅ ତମେ ଶୋଇ କି ଯୋଉ କାନ୍ଥ ଉପରକୁ ଗୁଡ ଟା ଟେକିକିନା ଏମିତି ରଖିବ। କାନ୍ଥ ଉପରକୁ ଗୋଡ ଟା ଟେି ଦବ ତ ବ୍ଲଡ ଟା ସବୁ ତଳକୁ ରକ୍ତ ଯେତେ ସବୁ ଆରାମସେ ତଳକୁ ଆସିପାରିବ ତମ ହାର୍ଟ ପାଖକୁ ଭଲସେ ଚାଲିପାରିବ। ଆଉ ଏ ଗୁଡ ବିନ୍ଧାାବନ୍ଧି ଶରୀର ପୀଡା କମେଇବ। ସେଇଟା ଥରେ ଦିଥର କର ଆଉ ସେକ ବୋଲେ କଣ କହିଲ ବରଫ ସେକ ଦବୁ। ଅ ଗରମ ସେକ ଲଗାତାର ମାନେ ବରଫ ସେକ ବରଫ ପ୍ୟାକ୍ ଯୋଉ ଆସୁଛି ତା ପ୍ୟାକେଟା ଆଣିକିନା ଗୋଟେ ରଖିଥିବୁ। ଗରମ ପ୍ୟାକେଟ ବି ଯୋଉ ଗରମ ପାଣି ଭରିକି ପ୍ୟାକେଟ ଆସୁନି?
ହଁ।
ପ୍ୟାକେଟ ରଖିଥିବ ଯଦି ସେ ପ୍ୟାକେଟ୍ ବି ନାହିଁ। ଗରମ ପାଣି କରିଦବୁ ସେ ଟୱଲ ଟା ଉଦା କରିଦବ ସେଥିରେ। ତାପରେ ଗରମ ପାଣି ସେକ ସେଇ ଯୋଉ ଜାଗାରୁ ବିନ୍ଧୁଛି ସେଇଠି ଦେଇ ସେକ ଦବୁ ଗୋଟେ ମିନିଟ ସମ୍ଭାଳି ପାରିବ ଯେତେ ମିନିଟ୍ ଦବ। ତାପରେ ସେ ଗରମ ପାଣି ଉଠେଇକି ସାଙ୍ଗେ ସାଙ୍ଗେ ଯେଉ ବରଫ ପ୍ୟାକେଟ୍ଟା ବନେଇଥିବ ସେଇ ପ୍ୟାକେଟ ର ଆଉ ସେ କହିଦେଇଦବୁ। ସିଏଡୁ ଗୋଟେ ର ଦି ମିନିଟ ଦବୁ ତାପରେ ପୁଣି। ଗରମ ସେକ ପୁଣି ତାପରେ ବରଫ ସେକ ଏମିତି କରିକି ପୁରା ଦଶ ପନ୍ଦର ମିନିଟ୍ ସେ ସେକଦବୁ ଦେଖିବ ଗୋଟେ ଦିନ କଣ ସେଇ ଦିନ ଭିତରେ ହିଁ ତମର ଓ ମାନେ ବହୁତ ଆରାମ ମିଳିଯିବ।
ଆଉ ତୁ କଣ କରୁଥିଲୁ।
ମୁଁ ଏମିତି ବସିଥିଲି ଆଉ କଣ।
ରୋଷେଇ?
ରୋଷେଇ କରିବି ସେ ବତ୍ରେଇ ଦେଇଛି ସୋୟାାବଡି ବତର ଦେଇଛି ତାକୁ ବନେଇବି ଆଉ।
କଣ କେମିତି ବନେଇବୁ।
ଅ ସୋୟାବୁଟେ ଟୀକା ବନେଇବି କ୍ୟାପ୍ସିକମ୍ ଆଉ ପିଆଜ ସାଙ୍ଗେ ଦହି ବି ଦରକାର ତା ପାଇଁ। ତାକୁ କ୍ୟାପ୍ସିକମ କୁ କାଟିଦବ। ଚାରି କଣିଆ ଭାବେ ଛଟ ଛୋଟ ବେଶ ବେଶୀ ଛୋଟ ନାହିଁ କି ବେଶୀ ବଡ଼ ନାହିଁ। ପିଆଜକୁ ବି ସେମିତି ଚାରି ଭାଗ କରି କାଟିକି ତାକୁ ଖୋଲିଦବ ପିଆଜ କୁ ଖୋଲିଦବ ମାନେ। ତା ଯୋଉ ପରତା ଟାକୁ ଗୋଟେଏ ଗୋଟେଏ ପରତ କରିଦବ।
ହୁଁ
ତାପରେ ସେଠୁ ଗୋଟେଏ ପାତ୍ରରେ ହୁଁସେଇ ମନ୍ ମକର ଦେଇଦବ ସୋୟାବଳି ତାପରେ ସେ ପିଆଜ ଦେଇଦବ ତାପରେ କ୍ୟାପସିକମ ଦେବ ସେଥିରେ ଦହି ଦେବ ଆଉ ଦହି ଆଣ୍ଟୁଆ ଦହିଦବ ସେ ପାଣିଆ ଦହିଦବ ନାହିଁ
ହୁଁ
ଆଣ୍ଟୁଆ ଦହି ଦବ ସେ ଆଣ୍ଟୁଆ ଦହି ଦେଇକି ସେଥିରେ ଲୁଣ ଟିକେ ହଳଦୀ ଗୁଣ୍ଡା ଲଙ୍କା ଗୁଣ୍ଡ୍। ଗାଆ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ସବୁ ମସଲା ଦେଇକି ତାକୁ ଆଉ ଟିକେ ଅଦା ରସୁଣ ଛେଚା ଅଦା ରସୁଣ ସେଥିରେ କନ୍ କଚା ଲଙ୍କା ଟିକେ ଛେଚିକି ସେଥିରେ ପକେଇଦବ ଛିକ୍ ଛେକିକି ମାନେ ତାକୁ ଗୋଳେଇଦବ। ଗୋଳେଇକି ତାକୁ କିଛି ସମୟ ଅଧଘଣ୍ଟେ କି ଘଣ୍ଟେଏ--ଉଁ-ଗର ରହିବାକୁ ଦବ। ତାପରେ ତାକୁ କଡ଼େଇ କୁ ନେଇକି କଡେଇ ରେ ତେଲ ଗରମ କରିବ ତାପରେ ଯଦି ପିଆଜ ଟିକେ ଆଉ ତଅ ତମେ ଖାଇବା ଭଲ ପାଅ ଆଉ ଟିକେ ପିଆଜ ଭାଜିଦବ। ତାପରେ ଏଇ ଯୋଉ ସବୁ ସାମଗ୍ରୀ ମିଶେଇକି ରଖିଥିବ ତାକୁ ଢାଳି ଦବ ତାକୁ ଢାଳିକି ତାକୁ। ଫୁଟିବା କଥା ବନେଇବ ସିଝିଗଲେ ହେଇଗଲେ ଆଉ କଣ। ସେଏ ଧନିଆ ପତ୍ର ଟିକେ କସ୍ତୁରୀ ମେଥି ଟିକେ ଭାଜିକି ରଖିଥିବ ତାକୁ ଗୁଣ୍ଡ କରି ପକେଇଦବ ହେଇଗଲା ତାକ୍ ତମକୁ ଯେମିତି ପସନ୍ଦ ଗ୍ରେଭି ଟିକେ ହାଲକା ହାଲକା ଗ୍ରେଭ୍। ଭି ରହିବ ବେଶୀ ଗ୍ରେଭି ଗଲେ ବି ଭଲ ଲାଗିବ ନାହିଁ
ଏଁ
ତାକୁ ରଖିବ ତାକୁ ରୁଟିରେ ଖାଇବା ପାଇଁ ବହୁତ୍ ଭଲ ଲାଗେ ଭାତରେ ବି ଖାଇପାରିବ କିନ୍ତୁ ରୁଟ୍। କିରେ ରୁଟି, ନାନ୍। ଏଇ ସବୁରେ ବହୁତ୍ ଉଁ ଟେଷ୍ଟ ଲାଗେ ରୁମାଲି ରୁଟି ଏଇ ସବୁ
ରୁଟିରେ ଏଇ ଶୋୟା ବଡ଼ି ବେଶୀ ଭଲ ଲାଗେ
ହଁ ତମର କଣ ରାତିରେ ବନେଉଚ
ହ୍ୟାଲୋ
କହିଲି ତମର ରାତିରେ କଣ ଖାଇବା ବନେଇଚ
ଆମର ବି ଆଜି ଶୋୟା ବଡି କସା
ଆଚ୍ଛା ଭଲ ତାହେଲେ ସେମ ହେଇଗଲାମ ଆମ ଦିଇ ଜଣଙ୍କର।
ହଁ
ତମେ ସେମିତି ମସଲା ଦେଇକି କଷା କରୁଥିବ ନାଁ ସେଥିରେ ଆଳୁ ଏକା ପକାଅ
ହଁ ଆଳୁ ସିଝେଇକି ସେଥିରେ ପକାଯାଏ ମସଲା ପିଆଜ ରସୁଣ ଅଦା ଟମାଟୋ ପେଷ୍ଟ କରିକି ପିଆଜ ଭାଜି ତାକୁ ମସଲା କଷି ସବୁ ପ୍ରକାର ମସଲା ସବୁ ଧନିଆ, ଜିରା ଗୁଣ୍ଡ, ମିଟ ମସଲା, ଗରମ ମସଲା, ସବୁ ପକେଇ କଷି ତାପରେ ସୋୟା ବଡି ତେଲରେ ଭଜା ହେଇକି ଥାଏ ତ ତାକୁ କଷିକି ପାଣିଟିକେ ଦେଇ ଦେଇକି କଷା ସେଇ ଟାଇପର
ଆଳୁ କଅ ଭାଜନା ଆଳୁ ଏମିତି ଖାଲି ଚକଡିକି ପକେଇ ଦିଅ।
ହଁ ଆଳୁକୁ ଭାଜେନି ସିଝା ଆଳୁକୁ ସେମିତି କାଟିକି ପକେଇଦିଏ।
ଆଚ୍ଛା କାଟିକି ପକା ଚକଟିବାକୁ ପଡେନି
ନାଁ।
ହୁଁ ଆଉ ତାସା ତା ସାଙ୍ଗେ ରୁଟି ନା ଭାତ?
ରୁଟି।
ଆଉ ତା ସାଙ୍ଗେ ଦେଖିବେ ଲ କଣ କହିଲେ ପିଆଜ ଟିକେ ଲଚ୍ଛା। ପିଆଜ ଟିକେ ବନେଇଦବେ ସେ ଆହୁରି ବଢିଆ ଲାଗିବ। ମାନେ ପିଆଜ କୁ। ହଁ ଭାଜିିକିନି କଞ୍ଚା ବି ହବ ଟିକେ ଭାଜିଦେଲେ ବି ହବ ମାନେ। ଯୋଉ ଚଳିବ ସେ ପିଆଜକୁ ଗୋଲ ଗୋଲ କରି କାଟିଦବ।
ହୁଁ।
କାଟି ଦେଇକି ତାକୁ ଯୋଉ ସର୍କଲ ନହଲେ ରାଉଣ୍ଡ ରାଉଣ୍ଡ ଯୋଉ ଗୁଲେଇ ଗୁଲେଇ ହେଇଯିବ ଗୁଲେଇ ଗୁଲେଇରା ଛଡେଇଦବ। ସେଇଥିରେ କଣ କରିବ ଲଙ୍କାାଗୁଣ୍ଡ ଟିକେ ପକେଇଦବ ଲୁଣ ଟିକେ। ନର୍ମାଲ ଲୁଣ ପକେଇବ ପିଙ୍କ୍ ସଲ୍ଟ ବି ହଉ କି ବିଟ୍ ଲୁଣ ଟିକେ ପକେଇଦବ ଫୁଣି ଆଉ ଟିକେ। ତାପରେ ସେଥିରେ ଟିକେ ହାଲକା ଲେମ୍ବୁ ଚିପୁଡ଼ି ଦବ। ଲେମ୍ବଚୁପୁଡ଼ିକି ହାତରେ ପୁରା କ ମାନେ ଯେମିତି ସେ ଗୁଲେଇ ଗୁରାରା ଛାଡିଯିବ ଅଲଗା ହେଇଯିବ। ତାକୁ ଚକଟି ଦବ ଝୁଳ ବାହାରେ କରିବନି ଚକଟି ଦେବ ଯେମତି ଗୁଲେଇ ଗୁଲା ଛାଡିଯିବ। ତାକୁ ଟେଷ୍ଟ କରିବ ବହୁତ ଟେଷ୍ଟ ଲାଗେ ସେଇ ମିଲମୋକର ତର କାରୀ ସାଙ୍ଗରେ ଏ ପରଟା ସାଙ୍ଗରେ ରୁଟି ସାଙ୍ଗରେ। ନାନ୍ ସାଙ୍ଗରେ ରୁମାଲ୍ ରୁଟି ସାଙ୍ଗରେ ଏଇ ସେଇ ଲଚ୍ଛା ପରଟା ଟା। ସେ ବି ଖାଇବା ପାଇଁ ବହୁତ୍ ଭଲ ଲାଗେ ସେ ପିଆଜକୁ ଲଚ୍ଛା ପିଆଜ କୁହାଯାଏ।
ମୁଁ ସବୁ ଟେଷ୍ଟ ଜାଣିଚ ତାହେଲେ ରୋଷେ ଏ ରୋଷେଇ ଭଲ ଜଣା ତାହେଲେ।
ହଁ ସେମତି ଏତେ ବି ନାହିଁ ଆମେ ତ କଣ ଜାଣିଚୁ। ଯେତେ ଶିକିଲେ ବି ଆମ୍ କକୁ କିଛି ଜାଣିନୁ ଆମଠୁ ବି କେତେ ଲୋକ କେତେ କଣ ଶିକିଚନ୍ତି।
ହଁ।
ଆମ୍ ତ ଦି ଚାରଟା ଶିକିଚୁ ଆହୁରି ତ କେତେ ସବୁ ଜାଣିଚନ୍ତି ସବୁ।
ଆଉ ଗାଁ ଆଡେ ବୁଲିବାକୁ ଆସିନ?
ନାଇଁ ଯାଇନି ଏବେ ରଜ ନା ରଜ ସରଲେ ଯାଇ ଯିବୁ ଆଉ।
ଏ ରଜକୁ ଗାଁ କୁ ଆସିଲନି?
ରଜକୁ ଯାଇଥାନ୍ତେ ଝିଅ ମୋର ଦଶମ ପାଠ ପଢୁଚି। ଆଉ କଣ ଯିବି ଯଦି ଟାଇମ୍ ସେଟା ନଷ୍ଟ ହବ କି ନାଇଁ ବରଂ ଘରେ ରହି ପଢିଲେ ଭଲ ନା। ଗୋଟେ ବର୍ଷ ତ ନବୁଲଲେ କଣ ହବ। ତାପରେ ଏଇଠେ ଅଛି ପାର୍କ ରେ ଏଠେ ବନା ହଉଚି ଘଣ୍ଟେ ଦି ଘ ଣ୍ଟା ପାଇଁ ତାକୁ ବୁଲେଇ ଦେଲେ ଟିକେ ଖୁସି ଲାଗିବ ତାକୁ।
ହୁଁ ସେଠେ ବି ତ ଭଲ ହଉଥିବ ରଜ।
ହଁ ଏଠେ ବି ଭଲ ହୁଏ ପାର୍କରେ ବନାନ୍ତି ସବୁ ବହୁତୁ ଭଲ ହୁଏ। ଆ ସେଟେ ତ ତମେ କଣ ନି ନିଜ ଗାଁ ରେ ନା କୋଉଠି?
ମୁଁ ଗାଁକୁ ଆସିଚି ବାପ ଘରକୁ ଆସିଚି।
ଆଚ୍ଛା ଆ ଭଲ ଛୁଟି ତାହେଲେ ଆଉ।
ହୁଁ ଛୁଟି ଛୁଟି କାଟିକି ଯିବା ଆଉ ଫୁଣି ସ୍କୁଲ ଖୋଲିବ ଫୁଣି ଚାଲିବ ରୁଟିନ୍।
ହଁ। ସବୁ ତ ସବୁ ଛୋଟ ଛୁଆ ପିଲା ମାନେ ସବୁକର ସେମ୍ ନା ଆଉ ମୋର ତ ଏ ବର୍ଷ ସରିଯିବା। ପାଞ୍ଚ ମାସେ ପରେ ମୁଁ ଆରାମ୍ ଆଉ।
ଓହୋ।
ତାପରେ କଲେଜ୍ ଗଲାଠୁ କଣ ଦଶଟାରୁ ଉଠିବି ଆଉ ଟିଫିନ୍ ର ଟେନସନ୍ ନାହିଁ।
ନାଇଁ ହଁ।
ଯାହା ବନଥିବ ଘରେ ଖାଇଦେଇକି ଯିବ ଆଉ।
ହୋଟେଲରେ ସେଇ ଖାଇବା ଖାଇବି ଆଉ କଲେଜ୍ ଗଲେ ଆଉ।
ହଁ।
ହୁଁ। ରାଜ କୁ କଣ
ରଜକୁ ସେଇ ଚକୁଳି ପିଠା ଆଉ କଣ ଆପଣ କଣ ପୋଡ଼ ପିଠା କରନ୍ତି?
ପୋଡ଼ପିଠା କାକାରା କୁଳି ପିଠା ବିଭିନ୍ନ ପ୍ରକାର ପିଠା ହବ ଘରେ ତ ବୋଉ ଅଛି ବୋଉ ସ ସବୁ କରିବ ମୁ ଖାଲି ଖାଇକି ବୁଲିଆ କଥା।
କାଇହିଁ ନିଜେ ଜାଣିନୁ କିଛି କି ବନେଇ?
ଜାଣିଛି ଜାଣିଛି ଏଠେ ବନାଏନି ବାପ ଘରେ ତ ଅଳସ ଲାଗୁଛି ବାପ ଘରେ କି କିଛି ବନଉନି ସା ଶାଶୁ ଘରେ ଥିଲେ ବନେଇଥାନ୍ତି।
ମାଆ କୁ ଟିକେ ହେଲ୍ପ କରିବା କଥା କି ନାଇଁ ଶାଶୁ କୁ ହେଲ୍ପ କରୁଛ ମାଆ କୁ ବି ହେଲ୍ପ କର।
ମ ହେଲପ୍
ବାପ ଘରେ ଆସିଲେ କରିବାକୁ ଇଚ୍ଛା ହୁଏନି ନା।
ନା ବାପଘଡେ଼ ଇଛା ହଉନି ବାପଘଡେ଼ ଆସେ କର କିି ତମେ?
ହଁ ମୁଁ ମୋର ସବୁ କରେ। ମୁଁ ବୋଉ ମତେ ରଖିବାକୁଦବ ପୁଣି ସେ ଅଟା ଚକଟି ଦେଇଥିବ ମତେ ଡାକିବ ରେ ଆସିଲୁ ଗୋଳା ଟିକେ ବନେଇଦେଲୁ ଆସିଲୁ ଟିକେ ବେଲିଦେଲୁ ସେମତେ ବସେଇଦବନି। ରାତିରୁ ସେଇଟା ତ ବସେଇ ଦବୁ ନାଆସିକି କର।
ହଁ ଘରେ କେହି ନଥିଲେ ଏକୁଟିଆ ସାହାଯ୍ୟ କରିବା ପଡ଼େ ଆଉ।
ହଁ ସେଇଟା ତ ଆଉ। ମା ମାନେ ତ କରିବାକୁ ଦିଅନ୍ତିନି କିଛି ଆଉ।
ହୁଁ।
ଦି ଚାରି ଦିନ ପାଇଁ ଯିବ ଆଉ କଣ ସେ କାମ ବତେଇବେ କଣ କହିଲ?
ଝିଅ ଏବେ ଖେଳିବାକୁ ଯାଇଛି।
ହଁ ସେ ବି ଖେଳୁଛି ମୋ ସହିତ ଏଇଠା ବସିଛି। ହଉ ଝିଅକୁ ଖାଇବାକୁ ଦବାକୁ ଯାଉଛି ଆଁ ରଖୁଛି।
ହଁ।